ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ।
ଦାଖଲ କରନ୍ତୁ ମାରିବୁ ହେଲା।
ଆଉରିି। କହିଲ ପରା ଥରେ।
ହୁଁ। କ।
ଭୁଲ ଭାଲ କରୁଚ ଆଉ। ହ୍ୟାଲୋ। ଶୋଇବୁ ନାଇଁ କା।
ନିଦ ତ ଲାଗୁଛି ମତେ।
ହୁଁ ମତେ ବି ତ ଆଜି ଟିକେ ହାଲିଆ ଲାଗୁଛି ଆରୁ ନି ତ ତମର ହଉଛି। ପଇସା ନାଇଁଲୋ ମୋର ମେଡିସିନ ନେଇଯାଉନାହିଁ ଆରୁ
ବଲବ
ମୁଁ ତ ପେନ କିଲର କେତେ ଖାଉ
ବଥା ମେଡିସିନ।
ହୁଁ।
ବଥା ମେଡିସିନ।
ଖାଇ ଦେଇଛି କେ କେତେ ଖାଇଲାଣୁ। ଏବେ ତାର କିଡନୀ ଖରାପ ହବ ଆସ କହୁଛନ୍ତି ସେତେ ଡର ଲାଗୁଛି।
ହଁ।
ହୁଁ
ବଦବମ ଗଲା ଟାଇମରେ କେମିତି କରିବି ମୁଁ ଜାଣି ପାରୁନହିଁ ଏମିତି ଗଡ କଥା ହେଲେ କି ନା?
ସେ ଡାଇଲ ଭୁଲି ଯାଇଥିଲେ ନା?
ହଁ ଗହଳି ହେଇଥିଲେ ସେ ବାଜା ଫାଜା ଆଣୁଥିଲେ ପିଲାତକ ଥିଲେ ଆଉ
ପ୍ରବଳ ଗହଳି।
ହଁ ପିଲା ଯାକ ଥିଲେ ଆଉ ପ୍ରବଳ ଗହଳି ବୋଲି ତ ମୁଁ କହିପାରିବି ନାହିଁ କିନ୍ତୁ ପିଲା ଯାକ ଥିଲେ ସେଠି। ହଉ।
ହୁଁ ହୁଁ
କଣ କହିବେ କଣ ବୋଲି ମତେ ଡର ଲାଗିଥାନ୍ତେ ଆଜି କିଛି କହିନାହାନ୍ତି ଆଉ ସେଦିନ ସେ ପିଲା ଛି ଦେବାରୁ ମୁଁ ତେ ଗୁଡହାତ ଥରି ଯାଉଥିଲା।
ଜଣେ ଜଣେ ଥିଲେ ଡର ଲାଗୁଛି ଦୁଇ ଜଣ ସେ ଆମେ ଜବାବ ଦେଇଦଉଛି।
ଆଉ ସେତେବେଳେ ବି ଗଲା ଟାଇମରେ ଏଠି ପିଲା ଯାଗ ଥିଲେ ଆ ଗୋଟେ ପିଲା କିନ୍ତୁ ଭାସା କହିକି ଡାକିଲା ଜଣଙ୍କୁ ଆଉ
ଏ ପିଲା ଯୋଉ ଏନତି ହେଲା।
କେତେ ସୁନ୍ଦର ସୁନ୍ଦର ପିଲା ଯାକ ହେଲେ ବି କେତେ ଭାଷା କହୁଛନ୍ତି?
ପୁଣି ସେଇଟା ଥିବ ଝିଅ ପିଲାମାନଙ୍କ ଆଗରେ କହିବା ଲାଗେ ବି ଖରାପ ଲାଗୁନାହିଁ କେମିତି ପୁଅ ପିଲାମାନେ ଅଧିକାଂଶ ପୁଅ ପିଲା ହିନ୍ତି।
ହଁ ହଁ ବେଶୀ ଟାଇମ ତ ନିସା ରହୁଛି ଆରୁ
ହୁଁ
ମାନେ
ଗଞ୍ଜେଇ ଟାଣୁଛନ୍ତି?
ହଁ ଉପରେ ଗଞ୍ଜେଇ ଟାଣି ଟାଣି ହି ଏମିତି ହଉଛନ୍ତି। ସେଦିନ ସେଇ ପିଲା ମୋ ଛେକଲା ସେଇଟା ପ ଅନ୍ଧାର ରହିଥିଲା ମତେ ଗୁଡା ତ ଥରି ଯାଉଥିଲା ଦେହ।
କିଛି କହିଲୁ ନାହିଁ ସାଇଡ଼୍ ମାରିକି ପଳାଇଆଇଲୁ।
କିଛି କହିଲାନି ଡର ଲାଗୁଥିଲା ଜଣେ ଥିଲି, ଆଉ କଣ କହିଥାନ୍ତି କହିଲେ ସେ ଆଉ କଣ ମତେ କହିଥାନ୍ତା, ନାଇଁ ଆର ଆସି ନାଇଁ। ମୁଁ ଆଉ ପଛକୁ ବି ବୁଲିକି ଦେଖି ନାହିଁ ଆଉ ସେମିତି ଯେମତି ତା ଠାରୁ ଘୁଞ୍ଚିକିନା ଆସିୁଛି ସେମିତିକା ଗୋଟେ ମୁହଁ ହେଇକି ତଳକୁ ଆସିଲି ସେଟା ଆଉ।
ମଁ ସେଇଟା ଭାଇଙ୍କୁ କହିଲୁ?
କହିଲି ଯେ ତାକୁ କଣ? ସେଠି ଭାଷା ଭାଷା ଵଲା ଆଉ ତାର କିଛି କାମ ଧନ୍ଦା ନାହିଁ, ସେ ଭାଷା ହିଁ କହିବ।
କଣ?
ତାର ତ କିଛି କାମ ଧନ୍ଦା ନାହିଁ, ସେ କହିଲା କୋଉ ପିଲାବେ? ପୁଅ ପିଲା ଗୋଟେ ଛେକିଲା ବୋଲି ବଇଲା।
ଆଣ୍ଟିନା ଡିଷ୍ଟ ଟିଭି ନାହିଁ।
ହଁ କହିଲା। ହାଁ ହାଁ କହିଦେ ନହେଲେ ସେ କଣ କରବ ଆସିକି ଦି ଜଣଙ୍କୁ ବାଡେଇ ପକେଇବ। ମୁଁ କହି ପକେଇବି।
ଫୁଲବାଣୀ ପିଲା ବି ଯେମିତି ଯାକ ନା ମାରି ପକଉଛନ୍ତି।
ହଁ ପରା ସାହି ହିଁ ଖରାପ। ଏ ସାହିରେ ତ କିଏ ଭଡା ରହୁନାହାନ୍ତି ଆମେ ଏକା ହଁ ରହିଛୁ ଯା।
ସାହି ଖରାପ ନାହିଁ ଯେ। ହେଲେ ରହୁଛନ୍ତି ଭଢା ସେପଟେ ରହୁଛନ୍ତି ଯେ କିନ୍ତୁ ପିଲା ଗଦା ଗଦା ଆଉ।
ଝିଅ ମାନଙ୍କୁ ତୁ ଦେଖିଛୁ ମୁଁ ଆସିଲା ଦିନ ଠାରୁ ଝିଅ ଇଏ ଏ ସାହିର ଗୋଟେ ବି ଦେଖି ନାହିଁ ତ ଏଇଠି ଭଡାରେ ରହିଲା ଟା
ଭଡାରେ ରହୁନାହାନ୍ତି କିନ୍ତୁ ଝିଅ ଯାକ ଅଛନ୍ତି।
ଝି ଆରେ ଗାଁ ଝିଅ ଅଲଗା ତାପରେ ଏମିତି ଭଡାରେ ରହିବା ଝିଅ ଅଲଗା ତୁ ଜାଣିଛୁ କି ନାଇଁ।
ହୁଁ ତ ଆମେ କଣ ଜାଣିଥିଲୁ କି ଏତିକି କେତେ ଅସୁବିଧା ହେଇଛି ଆମର ଭାବୁଛୁ ତ।
ହୁଁ ତାପରେ ଦେଖେ ଏବେ ଗୋଟେ ତମର ଗାଁ ର ତା ପରେ ତମର ଗାଁର ଝିଅ ମାନଙ୍କୁ ତମର ଗାଁ ପିଲାମାନେ କଣ କହିବେକି ନାଇଁ ନା। ଅଲଗା ଗାଁ ର ଝିଅ ମାନଙ୍କୁ ସିନ ହଁ ତମ ଗାଁରେ ସେମିତି ହେଇଥିବେ କିନ୍ତୁ ଆମ ଗାଁରେ ନାହିଁ ଆଉ ଆମ ଗାଁର ଭାଇ ମାନେ ଆମର ଗାଁର ଝିଅ ମାନେ କିଛି କହିବେ ନାହିଁ। ଏମାନେ ଖରାପ କଥାବାର୍ତ୍ତା କହିବେ ଏଇଆ ଆଉ।
ଆମର ଗାଁ ର କିନ୍ତୁ ସାଇ ଅଲଗା ଅଲଗା। ତାପରେ ଏମତିରେ ବି କିଏ କାହାକୁ ଏତେ ଜାଣି ହୋଉଛି।
ହଁ ଯେ ତମର ସାହି ରେ ତମର ଭାଇ ମାନେ କା ତମକୁ କଣ କଣ ଇଆଡେ ସିଆଡେ କଥା କହୁଛନ୍ତି କା
ଅଛନ୍ତି କେତେ ଜଣ ଏମିତି ବାକି ଆଉ।
ହଁ ଥାଉଛନ୍ତି ସେ ଖରାପ ପିଲା ଯାକ। ସମେତ ସମାନ ନହିଁ ତ।
ସିରିଏସ ନିଦ ଲାଗୁଛି ମତେ।
ପୁଣି ତମେ ବାରମ୍ବାର ଭୁଲ କରୁଚ।
ଏଠି କଣ ନାଇଁ ବେ।
ତମେ ତ ଭୁଲ କରୁଛ ଆଉ କହିବୁ ନାହିଁ ନା କଣ?
କ ଯାଏ କି? ସେଟା ଏମିତି ପାଟିରୁ ଅଭ୍ୟାସ ହେଇଗଲାଣି ସବୁବେଳେ କହି କହିକା ଏମତି ହେଇଯାଏ। ସେଟା ତ ଏଠି କହିଲେ ହବ କି। ଏମିତି କହିଲେ ଆଇଡି ବ୍ଲକ ହବ ଜାଣିଛୁ ତ।
ଆରୁ ଦେ କେତେ ଥର କରୁଛୁ।
ଆଉ ତୁ ତ ସେଇଟା କଥା ଉଠଉଛ ଆଗ।
ଆରେ ହଁ
ଚିକେ
ଆରେ ମୁଁ ତାକୁ ଦେଖେଇି ନା କହିଦେଉ ମୁଁ ସେଇ କଥାକୁ ନେଇକି କହିଲି।
ହ୍ୟାଲୋ
ଚିକି କତିରୁ ମୁଁ ଜାଣିନି ମୋର ପେଣ୍ଟ ନେଇକି ଯାଇଛି।
ଆରେ ଚିକି ଆଜି କଣ ଖାଇ ଆଇଲା ନାହିଁ ତ ହଉଚି।
ହଁ ପୁରା ସେ ଚିକି ଆସିଲା ନାଇଁ କଣ ପାଇଁ ମୁଁ ଜାଣିନି କହୁଥିଲ କଲ୍ ଫଲ୍ ତା ନମ୍ବର ନାହିଁ ମୋ ପାଖରେ।
ଆଉ କଲ୍ କରିବା ଲାଗି ଭୁଲିଯାଇଚି ମତେ। ନିଦ ଲାଗିଲା ଟିକେ ଶୋଇଥିଲି ତାପରେ କଣ କାକାକୁ ଫୋନ୍ କଲେ ଯେ ଉଠିକି ପଡିଲି। ଉଠିକିରି ସେ ଗାଧୋଇ ଗଲି। ନିଦ ଲାଗୁଥିଲା ତଥାପି ଇଚ୍ଛା ନଥିଲା ଗାଧୋଇ ଗଲି। ଲାଗବ ବୋଲି। ଅଭିନ ତ ଗାଧେଇ ନାଇଁ ତା।
ଓହୋ। ନେଇକିନା ଯାଇଚି ମାନେ ମୁଁ ସେ କାମ କଲେ କି ନା ପେଣ୍ଟ ପିନ୍ଧିକି ଯିବା ଲାଗି ହଉନାଇ। ଇନା କହିଲେ ଚିପି ହଉଚୁ ମତେ।
ହଁ। ଆର ଟିକେ ଭଲ ଲାଗୁନାହିଁ। ମତେ ଏବେ ଖାଲି ଏମତି ଢିଲା ଢିଲା ରାକ ଭଲ ଲାଗୁଚି।
ଢିଲା ଢିଲା ଭଲ ଲାଗୁଚେ ସେ ଆର ଗୋଟେ ସେ କଳାର ଅଛି ସେଟା ମୁଁ ସିଲେଇ ନାହିଁ ପୁରା।
ଆରୁ ସେଇରାକ ବେଶୀ ମୋଟା ହେଇଯାଉଚି। ତାପରେ ଗରମ ଦିନରେ ମୋଟା ହେଇଗଲେ ଜାଣିଚୁ ତ ଝାଳ କେମତି ବାହାରିବ।
ହଁ
ସେଇଥିପାଇଁ ମତେ ହେରାକ ଭଲ ଲାଗୁନି। ସେ ଗୋଟେ ପ୍ୟାଣ୍ଟ ମତେ ଭଲ ଲାଗୁଚି, ସେ ଦିଦି ପିନ୍ଧିକିନା ଯିବି କହିିକି ସେଦିନ ବୁଲିଗଲା ସେ ତି ରା ଧରିକି ଯାଇଚି।
ହୁଁ।
ତୁ ଫୋନ୍ କଲେ ଟିକେ ତାକୁ କହିଦବୁ ତ ମୋର ପେଣ୍ଟ ଆଣିଦବ ମୁଁ କାମ ଯାଉଚି।
ହଁ ମୁଁ କଥା ହେଇସାରିଲେ କଲ୍ କରିବି।
ହଉ ହଉ।
ସିଏ ଗୋଟେ ପାଗଳ।
ହଁ ପରା।
ଆରେ ଫୋନ କରିକି ବି କହୁନାହିଁ ଯେ ଯଦି ମୁଇଁ ଆଜି ଖାଇ ଆଇବି ନାଇଁ, ଆମେ ସେରା ଅଧିକ ଭାତ ରାନ୍ଧିଲେ ସେରା ନଷ୍ଟ ହଉନାଇଁ।
ହଁ। ଆଉ ଚେ ରହିବ କି ରହିବ ନାଇଁ ସେଟା ବି କିଛି ସେ କହିପାରୁନାଇଁ।
ବୋଲେ ତାର ଦିଦି ସେ ଭୁବନେଶ୍ଵରେ ଯଦି କହିଲେ ସେ ସେ ଭୁବନେଶ୍ଵରରେ ରହିଯିବି କହୁଥିଲା।
ନାଇଁ ବୁଇଲା କାଲି ତ।
ସେ କାଲି କହିଲା ଦିଦି ଆସିବ ଦେଖାଯାଉ ଦିଦି ଆସିଲେ କିନା ଜଣା ପଡିବ ସେ କଣ କହୁ ସେ କହିଲା ତ।
ଆମେ କେମିତି ହଇରାଣ ହବା ତାହେଲେ।
ହଁ ଗୋଟେ ତିନି ହଜାର ଦେଖିକିନା ରହିଯିବା ଯୋଉଠି ହେଲେ। ପାଞ୍ଚ ହଜାର ଦେଇକିନା ଆମେ ତିନି ଜଣ କେମିତି ରହିବାର।
ସିଏ କହୁଥିଲା ଗଲେ ମିଷା ମୁଇଁ ଗୋଟେ ଝିଅ ଠିକ୍ କରିଦେବି ରହିବାର ଲାଗି। ତାପରେ ଯିବି କହୁଥିଲା।
ହଁ ହଁ। ଯିବା ପୂର୍ବରୁ ଖୋଜି ଦଉ।
ହୁଁ। ନହେଲେ ପାଞ୍ଚ ହଜାର ଗଲା ସବୁ ତିନି ଜଣଙ୍କୁ
ହଁ ପରା ଏତିକି ପଇସା କୁଆଡେ ଦେବା ଆମେ।
ହଁ
ବେଶୀ ପଇସା ଇନକମ୍ ନାହିଁ ବୋଧେ।
ହଁ ପ୍ରାଇ ଇନକମ୍
କଣ? ବଏସ୍ କଟ୍ ହଉଛି।
ହ୍ୟାଲୋ।
ଟକେ ଘୁଞ୍ଚେଇ ଆଣ ବଏସ୍ କଟ୍ ହଉଛି। ହଁ ଏବେ ଶୁଭିଲା। ଏବେ ଶୁବିଲା ରେ କଅ। କଣ ଗୋଟେ କହୁଥିଲ?
ହେଲୋ।
ହଁ।
କହ କହ।
ଆ, କଣ ଗୋଟେ କହୁଥିଲୁ ସେଟା ଭଏସ୍ କଟ୍ ହେଲା।
ମୁଁ କହିଲି ଆମର ପାଖରେ ପଇସା ସେତିକି ନାହିଁ ଆମେ ମାସକୁ ସେତିକି ଦେଇପାରବା ବୋଲିକି ନା କହିଲି।
ହଁ ବରେ ସେ ତ ପଇସା ପାଉଚି ଭଲରେ କାଇ ଲାଗି ଯିବି ବୋଲଛିି କେଜାଣେ।
ସମସ୍ତଙ୍କୁ ଟିକେ ଅଧିକ ପଇସା ଦରକାର। ସେଇ ଭୁବନେଶ୍ଵର ଗଲେ ୟା ଠାରୁ ଅଧିକ ପାଇବ।
ହଁ ସେଟା ବି ସତ କଥା।
ଅହଁ ଆଜି ତାହେଲେ ସବୁ
ହୁଁ।
ହେଲୋ, ହଁ, ହଁ। ଆଛ